ହ୍ୟାଲୋ ହ୍ୟାଲୋ ଆଜ୍ଞା କୁହନ୍ତୁ? କଣ କରୁଛନ୍ତି, ମୁଁ ଖାଉଛି ଆପଣ? ଆଚ୍ଛା ଖାଇବେ ଆସନ୍ତୁ।
କଣ କରିଛନ୍ତି କି ଖାଇବାକୁ?
ଭାତ ହେଇଛି। ପୋଇ ତରକାରୀ ଭେଣ୍ଡି ବିଲାତି ପୋଡା।
କଣ କଣ?
ଭେଣ୍ଡି ବିଲାତି ପୋଡା।
ଆଛା ଭେଣ୍ଡି ବିଲାତି ପୋଡ଼ା, ଆଉ କଣ?
କାବୁଲି ତରକାରି କାକୁଡି।
ଆଁ ବଢିଆ ଯାଉ ଯାଉଛି ଥାଳି ବାଢ଼ ମୁଁ ଯାଇକି ପହଞ୍ଚୁଛି।
ଆସନ୍ତୁ।
ଆଜ୍ଞା ଆପଣ ଘର କିଏ
କଣ କହିଲେ?
ଆପଣଙ୍କ ଘରେ କିଏ ଏକ୍ସାମ୍ ଦେଇଥିଲେ କି କମ୍ପିଟିଭ ଘରିକା?
ଏକକ୍ଜାମ।
ମୁଁ କହିଲି କିଏ କମ୍ପିଟେଟିଭ ଏକ୍ଜାମ କିଏ ଦେଇଥିଲେ କି?
ହଁ ଦେଇଛନ୍ତି।
କିଏ ଦେଇଛନ୍ତି।
ମୁଁ ନିଜେ ଦେଇଛି ଆରାଇ।
ଆ ରା ଇ କେମିତି ହେଇଛି ଏଜାମ୍?
ଭଲ ହେଇଛି ଆପଣ ଦେଇଥିଲେ କି?
ନା ନା।
ଆଜ୍ଞା।
ବଡ଼ିଆ।
ଆଉ ମୋ ଫ୍ରେଣ୍ଡ ମାନେ ବି ଦେଇଛନ୍ତି।
ଆଚ୍ଛା ରେଜଲ୍ଟ କେବେ ବାହାରିବା।
ଦରେଜଲ୍ଟ କେବେ ବାହାରିବା ମୁ ଜାଣିନି।
ଜାଣିନ।
ଜାଣିନି ରେଜଲ୍ଟ କେବେ ବାହାରିବ।
ତାର ସେମିତି କିଛି ଫିକ୍ସ ନଥାଇ କି।
ନା।
ହଁ ହଁ ଲାଷ୍ଟ କୁଆଡେ ଯାଇଥିଲେ ବୁଲିବାକୁ କରିବାକୁ।
ଗାଁ କୁ ଯାଇଥିଲି।
ଗାଁକୁ ଯାଇଥିଲେ।
ଆଜ୍ଞା ରଜରେ ଯାଇଥିଲି ଗାଁ କୁ। ଆମର ସେପଟେ ରଜ ଟା ବହୁତ ବଢିଆ ହୁଏ ତ। ହ୍ୟାଲୋ।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
କଣ କହିଲେ?
ଆପଣଙ୍କ ଗାଁ ଟା କୋଉଠି?
କଣ କହିଲେ?
ଆପଣଙ୍କ ଗାଁ ଟା।
ଗାଁ ଟା ଆମର ସେଇ ପାଖରେ। ସେଇ ପାଖରେ।
ଆପଣ ଆସନ୍ତୁ କେବେ ଆମ ଗାଁ କୁ।
ଆଜ୍ଞା।
ଆପଣଙ୍କ ସେଆଡେ ବର୍ଷା ହଉଛି।
ବର୍ଷା ଉଠେଇଛି।
ବର୍ଷା କେମିତି ହଉଛି ଆପଣଙ୍କର।
ବର୍ଷା ଉଠେଇଛି ବର୍ଷା ହେଇନି।
ଆଉ କଣ ସୁନାମୀ ଆସିବାର ଅଛି? ହ୍ୟାଲୋ?
ହଁ ହ ହ ହ ହ୍ୟାଲୋ? ହ୍ୟାଲୋ? ହ୍ୟାଲୋ।
ହ୍ୟାଲୋ ଆଜ୍ଞା।
କୋଉଠି ଅଛନ୍ତି କୋଉଠି?
ମୁଁ ଅଛି ଯେ ନଟ ଟିକେ ପ୍ରୋବ୍ଲେ ହଉଛି ତ ସେ କଟି ଯାଉଛି। ଉ କୁହନ୍ତୁ।
ଆଉ କଉ ନେ ଆସ କରହୁଥିଲେ
କଣ କହିଲେ?
କୋଉ ସୁୁନାମ ଆଚୁ କହୁଥିଲେ?
ଏଇଟି ଗୋଟେ ସୁନାମୀ ଆସୁଛି ପୁରା ଖଣ୍ଡଗିରି ଭାଷା
ହ ଆଛା ହଉ ହଉ ହଉ ଆସ ଆସ। ମାଳିକା। ହଁ ସେ କେବେଠୁ କି ଯାଇଛନ୍ତି ଆସୁଛି ଆସୁଛି ଆଉ କଣ କରିବି।
ଯାହା ତ ଲେଖିକି ଯାଇଛନ୍ତି ସେଇୟା ତ ହଉଛି। ଆଉ କଣ ମିଛ ଭାବିବ।
ହୁଁ ଆଉ ଖାଇଲା ପରେ ପ୍ଲାନିଂ?
କଣ କହିଲେ?
ଖାଇଲା ପରେ ପ୍ଲାନିଂ କଣ ଅଛି?
ଖାଇଲା ପରେ କିଛି ନାହିଁ ଶୋଇପଡିବି।
ଗାଁରେ ମୁଁ ଗାଁକୁ ଯାଇଥିଲି ବା ର ଦଶହରା ସରି କଣ ରଜରେ ଯାଇଥିଲି ଆଜ୍ଞା ହଁ ମୁଁ ପଳେଇ ଆସିଲିଣିି ରଜ ବାସି ପଳେଇ ଆସିଲି।
ଓହଁ ଏବେ ଅଛନ୍ତି କୋଉଠି ଆଉ।
ଏବେ ମୁଁ ରୁମରେ ଅଛି କୁହନ୍ତୁ।
ଆଛା ରୁମରେ ଏକାଟିଆ ନା ରୁମମେଣ୍ଟ ସହିତ।
ନାଇଁ ରୁମମେଣ୍ଟ ବି ଅଛନ୍ତି।
କେତେ ଜଣ ରୁମମେଣ୍ଟ?
ଆମେ ରହୁଛୁ ଚାରି ଜଣ।
ବଢିଆ। ରେଣ୍ଟ ଡେଭିଡ ହୋଇଯାଉଥିବା ମୁଁ ତିିନି ଜଣ ରୋହୁଚୁ ଆମେ ରମରେ।
ଆଚ୍ଛା।
ଅ ମୁଁ ଆମର କଟକ ଗୋଟେ ଗୋଟେ ସାଙ୍ଗଟା ଘର ଭଦ୍ରକ। ଆଉ ଗୋଟେ ସାଙ୍ଗଟା ଘର ଆମର ଏଠି ବରଗ ହୁଁ। ଆଉ ହଁ ହଷ୍ଟେଲରେ ରଉଛି।
ଆଚ୍ଛା।
ଆଉ ବାହାରେ ରେଣ୍ଟ ଇଆଡ଼େ ବହୁତ ଅଧିକ ପଡୁଛି ତ ହଷ୍ଟେଲ ବେଟର।
ଆଉ କଣ ଖାଇଥିଲେ?
ମୁଁ ଖାଇଥିଲି ବିରିୟାନୀ।
ବିରିୟାନୀ ଆପଣଙ୍କର କଣ ମାନେ ଫେବରେଟ୍ କି?
ହଁ କାଇଣ୍ଡ ଅଫ ସମ୍ ମାନେ ଆଉ କି ଦରକାର ନାଇଁ ନା ନାଇଁ ମୁଁ ବେଶୀ ଖାଇଥିଲି।
ଭେଜ ବିରିୟାନୀ।
ହଁ। ଆଉ।
ହ
ଭେଜ୍ ବିରିୟାନୀ ମାନେ ହଷ୍ଟେଲ ପାଖରେ ଗୋଟେ ବୁଢା ଲୋକ ବଢିଆ କରେ ଯାଇଥିଲୁ ଆଜି ଆମ କ୍ୟାଣ୍ଟିନ୍ ବନ୍ଦ ଅଛି ଆଜି ଏଇ ଛୁଟି ଅଛି ପିଲା ପଳାଇଛନ୍ତି ତ। କ୍ୟାଣ୍ଟିନ ବନ୍ଦ ଅଛି। ତ ଚାରି ପାଞ୍ଚ ଜଣ ମିଶିକି ଗଲୁ ସେଠୁ ଖାଇଦେଇକି ପଳେଇଆଇଲୁ।
ଆମେ କେବେ ବି ଯିବୁ ଆପଣଙ୍କ ସେଇଠୁ ବିରୀୟାନି ଖାଇବା ପାଇଁ ଆଉ।
ଆଜ୍ଞା ନିଶ୍ଚୟ ଆସନ୍ତୁ। ମୁଁ ତ ଜାଣ ବଢିଆ ବିରିୟାନୀ କରେ।
କେତେ ଟଙ୍କା ନେଉଛନ୍ତି?
ଏଠି ଏବେ ସତୁରି ଅଛି ମାନେ ଭେଜ୍ ଟା।
ଆଉ ନନଭେଜ୍ ଟା?
ଶହେ ତିରିଶ୍।
ଆମର ଇଆଡେ ବି ବହୁତ୍ ବଢ଼ିଆ ଚିକେନ ବିରିୟାନୀ ହୁଏ, ଆପଣ ବି ଆସନ୍ତୁ ଖାଇବେ।
ଆଜ୍ଞା ନିଶ୍ଚୟ ଯିବି ଯିବି ଆପଣ ବିକଳପୁର୍ ରସଗୋଲା ଖାଇଛନ୍ତି?
ବୋହୁତ୍ ବଢିଆ।
ଖାଇଛନ୍ତି ସେତ୍କିରୁ ମାନେ ଯାଇକି ଖାଇଛନ୍ତି ନା ଘରକୁ ଆଣିକି ଖାଇଛନ୍ତି?
ଯାକ୍ ଖାଇଛି ଘରକୁ ଆଣିକି ଖାଇଛି।
ବହୁତ୍ ବଢିଆ। ଅକ୍ଚୋଲି ରସଗୋଲା କୁହନ୍ତି ବିକଳଙ୍କର ଭଲ ତା ସାଇଡରେ ଅଛି ଗୋଟେ ବସନ୍ତ ଦୋକାନରେ। ଦୋକାନ ଓନର୍ ନାଁ ହେଲା ବସନ୍ତ।
ଗୋଟେ ଶହେ ଟଙ୍କା ଆ ଶହେ ଟଙ୍କାରେ ଗୋଟେ ରସ୍ ଗୋଲା ସେ ବୋହୁତ୍ ବଡ ଟା।
ସେଟା ବହୁତ୍ ବଡଟା ହଁ।
ଏ ଆପଣ ଖାଇପାରିବେନି।
ଚାରି ଜଣ ପାଞ୍ଚ ଜଣ ଖାଇବେ ତାକୁ ପାଟିକୁ ମିଠା ପାଟି ବାନ୍ଧିଦେବ ନାଁ।
ହୁଁ ହେଟା ଫେମସ୍ ନାଁ?
ହଁ। ଆଉ ବିକଳଙ୍କ ରସଗୋଲା ତା ପାଖରେ ଗୋଟେ ଅଛି ବସନ୍ତ। ବସନ୍ତ ଦୋକାନ ତା ପାଖରେ ୟାଠାରୁ ଭଲ ବେ ବେଟର୍ ଜିନିଷ ମିଳେ କିନ୍ତୁ ଫେମସ୍ ହେଇଯାଇଛି ହେଇଯାଇଛି। ଆମେ ତ ପ୍ରାୟ ଗଲେ ସେଠି ହିଁ ଖାଉ ଏଠି ବିକଳର ଖାଉନା ବସନ୍ତରେ ଖାଉ।
ଆଁ।
ମୋ କଲେଜ୍ ଟା ବି ସେଇଠି ଅଛି, ଯିଏ ଯାଏ କଲେଜ୍ କାମରେ ହଉ ନହେଲେ ହଉ‌। ମୁଁ ସାଙ୍ଗମାନଙ୍କ ଦେଖା ଦେଖି କରିବାରଥିବ ବସନ୍ତ ପଳଉ ଶାନ୍ତିରେ ଖାଇକି ଆସିବୁ। ଆଉଟା ଏଠି ଅଛି ତା ଆଗୁକୁ କୋଉ ନାଁ ଟା?
ଯୋଉଁ କଣ କହିଲେ ବସନ୍ତ?
ହଁ ବସନ୍ତ ତା ସାଇଡ୍ ରେ ଜଷ୍ଟ୍ ତା ଆଗେ ବିକଳ ଦୋକାନ ପଡିବ ତାପରେ ବସନ୍ତ ଦୋକାନ ପଡିବ।
ଭଲ କରନ୍ତି?
ହୁଁ।
ହଁ ଯିବା କେବେ ଗଲେ କେବେ ଯିବା ସିଆଡେ ଆଉ।
ନିଶ୍ଚୟ ନିଶ୍ଚୟ। ଆଉ ହଁ ସେଠି ବି ଏଟା ଅଛି ଆମ ହୋଟେଲ୍ ମୋହୁଲ ଅଛି। ଆଉ ମିଆମୋର ଗୋଟେ ଅଛି ମିଆମୋର ନା ଆଉଗୋଟେ କଣ୍ ଯେମି ସେଠି ମଟନ୍ ବିରିୟାନୀ ବହୁତ୍ ବେଷ୍ଟ୍ ଲାଗେ।
ଆଚ୍ଛା।
ଆପଣଙ୍କ ସେପଟେ ଛତିଆ ମଠ ଫେମସ୍ ବା?
ଛତିଆ ବଟ ନଟ୍ ମଠ।
ଆଚ୍ଛା ବଟ।
ଗୋଟେ ବଟ ଅଛି ଟୋଟାଲ୍।
ମୁଁ ତ ଯାଇଛି ସେଠିକି, ଖାଇଛି ଆଇଲି।
ବଟ ଭିତରକୁ ଯାଇଛନ୍ତି?
ମନ୍ଦିରରେ। ‌
ହଁ ମନ୍ଦିର ଭିତରୁ ଯାଇ ଯାଇନତ, ସେଠି ଠାକୁର କେ ଠାକୁର କେମିତି ଲାଗିଲେ?
ବହୁତ୍ ବଢିଆ ଡର ଲାଗିଲେ।
ବହୁତ ବଢିଆ ଡର ଲାଗିଲେ।
ଡର ଲାଗନ୍ତିନି?
ହଁ ଡର ଲାଗନ୍ତି। ସେ ଗୋଟେ ଜାଗାରେ ହିଁ ଡର ଲାଗନ୍ତି। ସେଠି ପୁଣି ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ଯୋଉଠି ପୁରୀରେ ଅଛନ୍ତି, ତା ଓଲଟା ଅର୍ଡରରେ ଅଛନ୍ତି ମାନେ ଛତିଆରେ।
ଆଜ୍ଞା।
ମାନେ ତାଙ୍କ ପୁରା ସାଇଟ୍ ସାଇଟ୍ ରେ ଅଛନ୍ତି ଜଗନ୍ନାଥ ତାପରେ ଅଛନ୍ତି ଶୁଭ ଭଦ୍ରା ମାଆ ଆଉ ଏପଟ ସାଇଟରେ ଅଛନ୍ତି ବଳଭଦ୍ର।
ଆଜ୍ଞା।
ଠାକୁରଙ୍କର। କୁଣ୍ଡାଳ ଧରିଥିବେ, ଏଡେ ଏଡେ ଆଖି ରେ ଅନେଇ ଥିବେ, ଡର ତ ଲାଗେ।
ଆଉ ଏଥର ରଥଯାତ୍ରାକୁ କୁଆଡ଼େ ପୁରୀ ଯାଉଛନ୍ତି‌?
ଯିବାର ଅଛି ମୁଁ ଜାଣିନି, ଯଦି ହବ ଯିବି ନହେଲେ ନାହିଁ। ଯିବାର ତ ଅଛି। ଆପଣ ।
ଯିବାର ଅଛି ତ, ଦେଖିବା ଠାକୁରଙ୍କ ଡୋରି ଲାଗିଲେ ଯିବୁ ନିଶ୍ଚିତ।
ହଁ, ଯେ ସିଏ ନ ଡାକିଲେ ତାକୁ କିଏ ଦେଖିବ?
ହଁ।
ଯେ ପର୍ଯ୍ୟନ୍ତ ସେ ଡାକିନି, ତାକୁ କେହି ଦେଖିପାରିବେ ନି। ଆପଣ ଲାଷ୍ଟ ପୁରୀ କେବେ ଯାଇଥିଲେ? ହ୍ୟାଲୋ?
ଆଉ କଣ କୁହନ୍ତୁ?
ଆପଣ ଲାଷ୍ଟ ପୁରୀ କେବେ ଯାଇ ଥିଲେ?
ଲାଷ୍ଟ ପୁରୀ ଆମେ ଯାଇଥିଲୁ, ପିକନିକ୍ ଯାଇଥିଲୁ।
ହୁଁ।
ଚାରି ପାଞ୍ଚ ମାସ ତଳେ।
ଆଚ୍ଛା। ସେଠି ଯୋଉ ଆସେ ନା, ଡେଜଟ ରେ ଯୋଉ ସରପାପୁଡି ଖାଇଛନ୍ତି?
କୋଉଠି କହିଲେ?
ପୁରୀରେ ସେ ଯୋଉ ଅ ପଶ୍ଚିମ ନାଇଁ ନାଇଁ ଉତ୍ତର ଦ୍ଵାର ତା ସିଧା ରେ ଯୋଉ ଗାଁ ଟା ଅଛି, ତା ଭିତରେ ମିଳେ ସରପାପୁଡି। ଯାଇକି କେବେ ଖାଇବେ ଗୋଟେ ସରପାପୁଡି ଥରେ ଖାଇବ ୱନ ଅଫ ଦ ବେଷ୍ଟ। ଏତେ ବଢିଆ ଲାଗେ
ଆଚ୍ଛା।
ଆଜ୍ଞା।
ହଉ, ହଉ ଆପଣ କେବେ ଯିବୁ ଆଉ।
ଆଜ୍ଞା।
ଆପଣଙ୍କ ଘର ଆଡ଼େ ଆଉ।
ଆଜ୍ଞା, ହଉ ମୋର ଟିକେ କଲ ଆଇଲାଣି ମୁ ରଖୁଛି ଆଁ?
ଆଜ୍ଞା। ।